ହଁ ହାଲୋ।
ହଁ କଣ କରୁଛନ୍ତି?
ଏଇ ବସିଥିଲି।
ଆଁ ହଁ ଖାଇସାରିଲେଣି?
ହଁ।
ଓ ହୋ ଏବେ ପୁଣି କଣ କରିବେ?
ଏବେ କାଇଁ ଏଇନା ସୋଇତେ ଆସିଥିଲି।
ଆଜ୍ଞା ଆଜ୍ଞା। ଆଉ ହଉଛି ଆଉ କୋଉଠି ଅଛି ନା ବର୍ଷା ଛାଡିଲା ଛାଡିଲାନି?
ବର୍ଷା ଛାଡ଼ିଛି ତ ଟିକେ।
ଛାଡ଼ିଛି।
ହଁ।
ଓହୋ ଆଉ ବୁଲାବୁଲି କରିତେ ଯଉ ଗଲିନି। ଆପଣଙ୍କର ଆପଣଙ୍କର ସେବା କର ତ ଛତୁ ହଉଥିବ ବର୍ଷା ଦିନିଆ ପାହାଡ ଏରିଆରେ ନା।
ହଁ।
ଏ ବାଲି ଛତୁ, ଡିଙ୍ଗିରି ଛତୁ-ଉ-ଉ।
ଆଜି ମୁଁ ଆଣିିଥିଲି ପରା।
ହଁ ଯା ହଉ। ରୋଷେଇ ହେଇଥିଲା ଆଜି ଆଜ୍ଞା?
ମୁଁ ପଡିଆକୁ ରନିଂ କରିତେ ଯାଏ। ଆମର ସେ ପଡିଆ ଟା ଜଙ୍ଗଲ ଭିତରେ।
ଆଜ୍ଞା।
ସେଇଠି ମୁଁ ପାଇଥିଲି ଆଜି।
ଓ ହୋ। ଓହୋ ଆଉ ଖାଇସାରିଲେଣି?
ହଁ।
ଓ ହୋ ମୁଁ ଏଇ ରୋଷେଇ କରୁଛି ଆଉ।
ଏଇଆ ଦିଟା ବେଳେ?
ହଁ ଟିକେ ମୋର ଆଜି କାମ ଥିଲା ବହୁତ୍ ତ।
ଓ ହୋ।
ଆଉ-ଉ-ଉ ଝିଅ ଟିକେ-ଏ-ଏ ପଳେଇବ ତ ହଷ୍ଟେଲ୍।
ହୁଁ।
ଆ-ଆ-ଆ-ଆ ସେଥିପାଇଁ ତାର ଟିକେ ଯୋଗ୍ୟବେଡିଙ୍ଗ୍ କରତେ ଯୋଗା ଯୋଗଳି କରୁଥିଲି। ତାପରେ ମୁଁ ଛାଡ଼ିକି ରୋଷେଇ ପସନ୍ଦ ମାନେ କଲିଣି। ଏ ଆମର ଏଇଠି ଘରୁ ପାଖ ନା ବଜାର୍ ଟା।
ହଁ।
ଟିକେ ସନ୍ଧ୍ୟାବେଳେ ଉ-ଉ ଯାଏ ବଜାର ଟିକେ ଯୋଉ କାମ ଥାଏତ। କଲେକ୍ସନରେ ଯାଏ, ଛୁଆଙ୍କୁ ଟିକଏ ପଢ଼େଇବାକୁ ଯାଏ।
ହ ଟ୍ୟୁସନ ବି କର କି?
ଏଇ ସ୍କୁଲରେ ଅଛି, କଲେଜ୍ ରେ ସାନସ୍କ୍ରିଟ୍, ସଂସ୍କୃତ କଲେଜ୍ ଅଛି, ସେଇ ଠିରେ ମୁଁ ଅଛି।
ଓ ହୋ।
ଏଇଠି ପିଲାଙ୍କୁ ଟିକେ ସଂସ୍କୃତ, ଓଡ଼ିଆ ପଢ଼ାଏ।
ହୁଁ।
ଆପଣଙ୍କର-ଅ-ଅ-ଅ କଣ? ନ ମୁଁ-ଉ-ଉ-ଉ ସକାଳୁ ଖାଏ ଚିଆସିଡ୍ ପାଣି ଟିକେ ପିଏ କେତେବେଳେ-ଏ-ଏ-ଏ ଉ-ଉ କୁ ପାଏ କହିଲେ କଅଣ ଆମର ଯୋଉ ଅଦା, ଗରମ୍ ପାଣି, ଗୋଲମ ରିଚ ଏ ସବୁ ପକେଇକି ଟିକେ ପିଏ ତଣ୍ଟି, ଫଣ୍ଟି ବସିଯାଏନା। ଆ ଆ ତାକୁ ପିଏ ଆଉ କିନ୍ତୁ ଖାଦ୍ୟ ଟା ମୁଁ ବହୁତ୍ କମ୍ ଖାଏ ଦୁଇ ସମସ୍ତେ ତିନି ଟାଇମ୍ ଖାଆନ୍ତି, ତୁମେ ତିନି ଟାଇମ୍ ଖାଉଥିବ। ମୁଁ ଦି ଟାଇମ୍ ଖାଏ। ସମସ୍ତେ ବ-ଅ-ଅ ସ ଖାଳ ଖାଆନ୍ତି ଦିପହରେ ରାତିରେ ମୁଁ କିନ୍ତୁ ଦୁଇଟାଇମ୍ ଖାଏ ଦୁଇ ଟାଇମ୍। ମୁ ତିନି ଟାଇମ୍ ମୁ ତିନି ଟାଇମ୍ ଖାଏ।
ହୁଁ ହୁଁ।
ଅ ହଉ-ଉ-ଉ କଣ ହେଇଥିଲା ଖାଇବାରେ?
ଆଜି ଆମର ପା ହେଇଥିଲା କଲରା ଭଜା ଆଳୁ ଭଜା।
ହୁଁ। ଆଉ ରାତିରେ କଣ ବୁଲାବୁଲି କରନ୍ତି ନା ରୁଟି ଖାଆନ୍ତି ନା ଭାତ ଖାଆନ୍ତି?
ନା ମୁଁ ରାତି ପଳୁଏ ଇଏ ଫାଷ୍ଟ୍ ଫୁଡ୍ ଖାଇ ବିରିୟାନି ଫିରିୟାନି ଖାଇ ।
ଭଲ ଲାଗେ
ହଁ ମୁଁ ପୁ ସବେ ଇ ଦିନ ଆଜି ବର୍ଷା ପାଗ ଖାଇତେ ପଳୁଏ। ବର୍ଷା ପାଗ ଯେବେ ମନ ହବ ଖାଇତେ ପଳୁଏ। ନା ମ ସବୁବେଳେ ନୁହେଁ ଯେତେବେଳେ ମନ ହୁଏ।
ମନ ହେଲେ ତାପରେ ସେଇ ଜିନିଷ ଗୁଡ଼ ବି ଭଲନୁହେଁ ଦେହ ପାଇଁ ବି ଭଲ ନୁହେଁ।
ହଁ ହଁ ଏରା ମୁଁ ଯେତେଳେ ଯେତେଳେ ମନ ହୁଏ ଖାଏ।
ହୁଁ ହୁଁ ସବୁ ପିଲାଙ୍କର ତ ପୁରା ଆମେ ତ ନିରାମିଷାସି ଆମେ ସେଗୁଡ଼ାକର ସ୍ୱାଦ ଚାଖିବୁନି।
ଆପଣ ଆମିଷ ଖାନ୍ତିନି?
ନା ନା।
ହୁଁ।
ଆମିଷ ଖାଏନି ପିଆଜ ରସୁଣ ମୁଁ ଜଗନ୍ନାଥରେ ଶ୍ରୀ ଜଗନ୍ନାଥରେ ପଟ ପାଠ ପଢ଼ିଲା ବେଳୁ ଖାଏନି।
ଉଁ ହୁଁ ଆଉ ଆ ଛୁଆ ବେକୁ ଖାଆନ୍ତିନି ନା ଏବେ ଛାଡ଼ି ଦେଇଛନ୍ତି?
ନାଁ ନାଁ ମୁଁ ପିଲାବେଳୁ ମୋର ପଢିଲା ବେଳୁ ମୁଁ ଖାଇନି।
ହୁଁ ହୋଁ
ଆମେ ଖାଇବାକୁ ଭଲ ଲାଗେନି ଆମିଷ ଗୋଟେ ଜୀବକୁ ହତ୍ୟା କରିକି ଖାଇବା ମତେ ସେଇଟା ପସନ୍ଦ ନୁହେଁ। ମୋର ସବୁବେଳେ ମୁଁ ଶାକାହାରୀ। ଅଁ ମୁଁ ସବୁବେଳେ ଶାଗ-ଉଁ ଆଉ ସବ୍ଜି ପନିପରିବା ଖାଇବାକୁ ଭଲ ପାଏ।
ମୋର ଏରା ଅଭ୍ୟାସ ହେଇଯାଇଚି ଆଉ।
ହୁଁ ଆମେ ହେଲୁ ପିଓର ଭିଗାନ ଯୋଉ କୁହନ୍ତି।
ହୁଁ ହୁଁ।
ଆମେ ଭେଜିଟେରୟାନ ମାନେ ଟେ ଆମେ କଣ ଗୁଟେ ଦେଖନ୍ତୁ ଆମେ ଆଇଁଷ କ ଖାଉଛନ୍ତି ଗୋଟେ ଜୀବ ହତ୍ୟା କରୁଛନ୍ତି ନା ନାହିଁ?
ହୁଁ।
ସେଟା ଆମେ ଯୋଉ ଶହେ ଗୁଣ ପାପ ଅର୍ଜ ନଉଛନ୍ତି କିଏ ସେଟା ଭୋଅ ମୁଣ୍ଡେଇବ ଆଉ ମଲା ବେଳେ କେତେ ସିଏ ଯେତେବେଳେ ଗୋଟେ ଆମେ ଛେଳି କାଟୁଛନ୍ତି ସେ କାଟିଲା ବେଳେ ସେ କେତେ ଜୋର ରାବିଥିବ ତୁମେ ଜାଣିଥିବ
ହଁ।
ରାଗିଲା ବେଳେ ତାର ଯଉଆସିଥିବ ମାଇଣ୍ଡର ଗୁଟେ ଆ କୃୁଶ ମନୋଭାଗ ଆସିଥିବ ଆସିଥିବ ନା ନାହିଁ? ମୋତେ ମାରୁଛନ୍ତି ସେ ବଡ଼ ଜୋରେ ମେଁ ମେ କରେ ନା ନାହିଁ କୁହନ୍ତୁ? କଲା ପରେ ସେ ଗୋଟେ ରାଗିଲେ ପରେ ତାପରେ କାଟିଥିବେ ନା ତା କଷ୍ଟ ହେଇଥିବ ତା ଭିତରେ କ ଆମର କଣ୍ଟା ଫୁଟିଗଲେ ଆମେ କଷ୍ କଟା ହେଲା ବେଳେ ବେକ କଟିଗଲେ କଷ୍ଟ ହବନି କଟା କଷ୍ଟ ହେଲା ପରେ ତାର ଗୋଟେ କିଭଳିଆ ମନୋବୃତ୍ତି ଆସିଲା ବହୁତ ରାଗ ଶକ୍ତିଟା ତା ସେଇ ମାଂସ ଭିତ ରେ ରହିଗଲା ପାମସିକ ସତ ଏ ତାମସିକ ଶକ୍ତି ଯେତେବେଳେ ଆମେ ରୋଷେଇ କଲେ ଯେଉଁ ଲୋକମାନେ ଆମିଷ ଖାଉଥେବେ ସେମାନେ ଦେଖିବେ ବହୁତ ରାଗି ହେଇଥିବେ। ଆଉ ବହୁତ ମାନେ ତାଙ୍କ ମନର ସବୁବେଳେ ଇଏ ଥିବ ମାନେ ଦ୍ବିଧା ରାଗ ଦ୍ଵେଶ ହୁଁ ଛାଡିବେ ସବୁବେଳେ ଖାଆନ୍ତୁ ତା ବଦଳରେ ଡାଲି ମୁଠେ ଖାଆନ୍ତୁ। ଭଲ। ତା ବଦଳରେ ଯାହାହେଲେ ଖାଆନ୍ତୁ ତମେ ସେଗୁଡ଼ାକୁ ଖାଇଲେ ଭଲ ପ୍ରୋଟିନ୍ଟା ଆପଣ ମତେ ମାଂସରେ ଡାଲି ମିଳିବ ଭଲ ଡାଲିରେ ମିଳିବ ଆଉ ଏ ସେଥିରେ ମିଳିବ ଆମର କଣନ୍ତି ସୋୟାବିନରେ ମିଳିବ।
ହୁଁ
ସୋୟାବିନ୍ ମୁଠେ ଖାଇବେ ଡାଲି ଖାଇବେ ରାଜମା ମଞ୍ଜି ଖାଇବେ ସେଟ ଖାଇବେ ଖାଦ୍ୟ ତ ଭଲ ଆଉ ଆପଣଙ୍କୁ
ନା ନା ଯଦି ଛୁଆମାନେ ଯଦି ନ ଖାଇଥାନ୍ତ ପିଲା ବେଳୁ ଖାଇବୁନ ଏଇ ଅଭ୍ୟାସ ହେଇଯାଇଛି ଥିଲାଢେ
ହଁ ସେଇଟାିବା ଟିକେ ଟାଇମ ଲାଗିବ ତଥାପି ଚେଷ୍ଟା କରନ୍ତୁ ଟିକେ ଖରେଆ ପାଇଁ ମୁଁ କହିଲି ଚେଷ୍ଟା କରିବେ ଛାଡିବା ପାଇଁ ଆଉ ତାପ କଣ ବାଧ୍ୟ କରୁଛି ଟିକେ ଛାଡି ଦିଅନ୍ତୁ ବୋଲି ସେ କଥା ନୁହେଁ ଆପଣଙ୍କ ଇଚ୍ଛା
ଛାଡିଦେମି ଯେ ଟାଇମ ଲାଗିବ ଟିକେ ଆଉ କୋବ ତାା ବାତି
ତାଖନ୍ତି ଆଉ ଆଉ କଆଡେ ବୁଲିବାକୁ ଯ ଏବେ ଯାଇଛନ୍ତି
ଏ କ୍ିଅ ଆଜି ଜିମି ଆମ ଆଡେ ଭାବିଛି
କଉଠିଆମ ଅଛ
ଆମ ପାଖରେ ରେମାଲ ଡମ୍
ର ରେମାଡ଼ିୀ ଜମାଣ ମାନେ ନା ମୁଁ ଜାଛି ସାଧୁ କଳ
ସୁଗୁନି
ମୁଁ ଯାଇ ହଦଗଡ଼ ହଦଗଡ଼ ଗଆ
ହଁ ସେଇଟା ସେଟା ଆମଠୁ ଆମ ଘର ପାଖରୁ ସତୁରିୀ କିଲୋମିଟର ଦୂର
ଓହୋ ହଦୁଗଡ଼ ବଡ ଘାଗରା ସାନ ଘାଗରା ହଦଗଡ
ହର୍ଦ୍ଦ ବ ଡାମ ଟ ବା ଏରେ
ହଁ କେ କେଉଁଠି ଅଟ
କେଉଁଝରେ ଯେ ସେଇ ଭଦ୍ରକ ସାଇଟ ରେ କିନ୍ତୁ
ହଁ ଭଦ୍ରପୁର ଗଲେେ ପାଖ ହୁଏ ସେଟା ସେଇ କଣ ଭଦ୍ରଗଣ୍ଡ ଟା ଆମେ ଭଦ୍ରକରୁ ବହୁତ ଲୋକ ଯାଆନ୍ତି
ହଁ
ହଦଗୋଡ ଗଡଚଣ୍ଡୀ ମା ସେଇ ପାଖାପାଖି ସେଗୁଡାକ ନାଇଁ କି
ହୁଁ
ହୁଁ ଆପଣ ଆସିନାହାନ୍ତି ସେଇଠି
ହଁ ମୁଁ ଯାଇଥିଲି ନା
ପାଖ ଟା ଆପଣଙ୍କ ଘର ତ ଆଉ କଉ ଯିବେନି ନା
ହଉବା ଏ ସାତ ସତୁରେ କିଣନ୍ତୁ କେତେ
ହୁଁ କିନ୍ତୁ ଭଦ୍ର ସାଇ ପଡେ ଆପଣଙ୍କର ଯାଜପୁର ସାଇଡ ହଉଛି ଆଉ ଆମର ଭଦ୍ରକ ସାଇଡ଼ରେ ରହୁଛି ସେଇଟା ଦେଖିବେ
ହ
ଆଉ ବୁଲାବୁଲିଏ କରିବେ ବୁଲାବୁଲି କଲେ ଆମର ତ ପ୍ରକୃତି କେତେ ପ୍ରକାର ଆମର ଓଡ଼ିଶ ଥରେ ଅଛି
ହଁ ଜଙ୍ଗଲ ଏରିଆ ତ ସବୁଠୁ ବଡ କେଉଁଝର
ହଁ କେଉଝର ତ ମା ତାରିଣୀଙ୍କର ପବିତ୍ର ପୃଠସ୍ଥଳୀ ଆଉ
ହୁଁ
ଆଉ ଘରେ ସବୁ ଭଲ।
ହାଲୋ। ହଁ ଭଲ ଅଛନ୍ତି ସବୁ।
ଓହୋ ଆଉ ଆପଣଙ୍କର ପାଖ ବଜାର କୋଉଟା।
ଆମ ପାଖରେ ଆମ ପାଖରେ ଅଛି ଦେଓ ଘସି ଆନ୍ଦ ଘଷି ପୁରା। ସେଇ ବଜାର ଟା ପାଖରେ।
ଓହୋ। ସେଇଟା ପାଖରେ ଅଛି।
ହଁ ମୁଁ ସିଆଡକୁ ବେଶୀ ଟାଇମ ଯାଏ। ହଁଅଁ। ମୁଁ କ୍ରିକେଟ ଖେଳେନା ମୁଁ ସିଆଡେ ସେସ ସବୁବେଳେ ରୁହେ।
ଅ ହ। ସବୁବେଳେ ଘଷିପୁରାରେ ରୁହନ୍ତି।
ହଁ।
ବଜାର ପାଖ ଲୋକ ନା।
ହଁ।
ବଜାରରେ ଦୋକାନ ପତ୍ର ଦେଇଚନ୍ତି ନା କଣ। ବଜାରରେ ବାପା ଦୋକାନ ପତ୍ର ଦେଇଚନ୍ତି।
ନା ନା ଆମ ଦୋକାନ ନାହିଁ ଆମର ଆମର ଗାଡି ଫାଡି ଅଛି ସେରା ଵାପା ବୁଝାବୁଝି କରନ୍ତି। ହୁଁ।
ଶିକିଚନ୍ତି।
ନା ଆମର ଅଛି ସେରାବୁଝାବୁଝି କରୁଚନ୍ତି।
ନା ତୁମେ ଗାଡ଼ି ଚଲା ଶିଖି ଯାଇଚ।
ଆ ମୁ ମୁଁ ଗାଡିି ସିକିନେଇ।
ହୋ ଖାଲି ଟୁ ଇଲର ଶିଖିଥିବ ଦୁଇ ଚକିଆ ଯାନ।
ହୁଁ ହୁଁ ଫୋର୍ୱିଲର ଗା ଶିଖି ନାହାନ୍ତି ଆଉ।
ହଁ।
ହଉ ଆଉ କଣ କହୁଚନ୍ତି ରଖୁଚି।
ହଉ ତାହେଲେ ଠିକ୍ ଅଛି ମୁଁ ରଖୁଚି ଆଁ। କାହିଁକି।